ମୋ କଥା ଆସି ଶୁଭୁଚି?
ହଁ ହଁ ବୋହୁତ ଭଲସେ ଶୁଭୁଚି।
ନାଇଁ ମୁଁ ଭାବିଲି କି ହୋଉଚି ଏଇ ଯୋଉ ବର୍ଷା ପବନ ପାଇଁ କାଳେ ଠିକସେ ଶୁଭୁଥୁବ କି ନାହିଁ ସେଇଥିପାଇଁ ଆଗତୁରା ଟିକେ ପଚାରିଦେଲି। ଆଉ କଁ ଖବର?
ତମ ଆଡ଼େ ବର୍ଷା ଉଠେଇଚି ଆମ ଆଡ଼େ ତ ଜମାରୁ ବି ବର୍ଷା ଉଠେଇନି। କାଲି ରାତିରେ କିନ୍ତୁ ବର୍ଷା ଉଠେଇଥିଲା। କାଲି ରାତିର ହିଁ ବର୍ଷାଟା ଯୋଉ ଉଠେଇଥିଲା ସେଇଟା ହିଁ ବୋହୁତ ଜୋରସେ ହେଇଥିଲା। ମାନେ ଏତେ ଜୋରସେ ହେଲା ଯେ ଟେ ଗଛ ପତ୍ର ସବୁ ଭାଙ୍ଗି ଦେଇଛି। ଆଗେ ତ ସେଇ ମାନେ ଘଡ଼ଘଡ଼ି ବର୍ଷା ମାନେ ବର୍ଷା ତ ନୁହଁ ବିଜୁଳି ଆଉ ପବନ ବୋହୁତ ଜୋରସେ ହେଇଚି। ମୋ ଭାଇ ମତେ ଛାତ ଉପରେ ଗୋଟାକେରେ ମାନେ ଇଏରେ କ କହିଲେ ଆସ ଧରିକି ଛିଡ଼ା ହ ନହେଲେ ଉଡିଯିବୁ। ଆରେ ମୁଁ କଣ ଏତେ ପତଳା ହେଇଚି କି ଉଡିଯିବି? ଇଏ କି କଥା ଯେ?
ନାଇଁ ନାଇଁ ଏଇଟା ତ ପୁରା ସତ କଥା କହିଲେ କାନା ଆପଣଙ୍କର ଯୋଉ ବଡ଼ି ରଖିଚନ୍ତି ଆ ଆପଣ ଆପଣଙ୍କ ଶରୀରକୁ ଏତେ ସୁସ୍ଥ ରଖିଚନ୍ତି ମାନେ ଜମା ମୋଟା ନୁହଁ ମାନେ ଆପଣଙ୍କ ଶରୀରକୁ ମୁଁ ତ ବୋହୁତ ଇର୍ଷା ହିଁ କରେ ଆପଣ ସବୁଦିନ ସକାଳୁ ବୋଧେ ସେଇ ଆପଣଙ୍କ ଘର ପଛପଟେ ଥିବା ପାର୍କରେ ଯାଇଁକି ଏକ୍ସରସାଇଜ କରୁଚନ୍ତି ବୋଧେ। ନାଁ କଣ?
ମୁଁ ଜାଣିଥିଲି ଆପଣ ଇର୍ସା ହିଁ କରୁଥୁବେ। ମୁଁ ତ ପୁରା ଠିକ ବୁଝିଚି ଆଉ। ଛାଡ଼ ସେ କଥା ନାଁ ମୁଁ କେମିତି ସେଇ ମାନେ ସେପ ଘର ପଛପଟେ ପାର୍କ ଅଛି ଯେ ହେଲେ ମୁଁ ଏତେ ଯାଇଁକି ଚାଲେନି କାରଣ ସମୟ ହଁ ହୁଏନି। ଆଉ ସକାଳେ ବି ମୁଁ ଟିକେ ଲେଟରେ ଉଠେ ତ ଏଇ ଯୋଉ ଖରା ଦିନଟା ସେଥି ଯୋଗୁ ଆଉ ଯାଇ ହୋଉନି ଆଉ। ନହେଲେ ମୁଁ ଏତେ ଚାଲା ଚାଲି କରେନି ଖାଇବା ପିଇବାରେ ଟିକେ ବାଲାନ୍ସ ରଖେ ତମ ଭଳିଆ ମୁଁ ସବୁ ଜିନିଷ ଯାହା ପାରିବି ତାକୁ ଏତେ ଏତେ ମୁଁ ଖାଏନି ମୁଁ ସବୁ ଜିନିଷର ପରିମାଣ ଦେଖିକି ଖାଏ। ଯେମିତି କି ଭାତ ଆପଣ ସିନା ଭାତ ଅଧିକ ଖାଉନାହାନ୍ତି ହେଲେ ଭାତ ଜଷ୍ଟ ଟିକେ ଅଧିକ ଖାଇବା କଥା ତା ସହିତ ସାଇଡ ଆଇଟମ୍ ବେଶୀ ଖାଇବା କଥା। ତାହାଲେ ଯଦି ଆପଣ କହିଲେ ମୁଁ ଭାତ ପୁଳେ ଖାଇକି ସାଇଡ଼୍ ଆଇଟମ୍ କମ୍ ଖାଇବି ହବ କି?
ନାଇଁ ନାଇଁ ଆପଣ ଏଇଟା ସତ କଥା କହିଲେ କାହିଁକି ନାଁ ଆଁ ମାନେ ସୁସ୍ଥ ଶରୀର ରଖିଲେ ହିଁ ମାନେ ମାନେ ଯଦି ପତଳା ଶରୀର ରଖିବେ ସୁସ୍ଥ ଶରୀର ରଖିବେ ତାହେଲେ ଆପଣ ଯେକୌଣସି ଗୋଟେ ଡ୍ରେସ୍ ପିନ୍ଧି ଦିଅନ୍ତୁ ମାନେ ସେ ଶହେ ବର୍ଷ ତଳର ପୁରୁଣା ହେଇ ଥାଉ କି ନିହାତି ବାଜେ ଦେଖାହେଇଥାଉ କମ୍ ଦାମିକିଆ ଜାମାପଟା ହେଇଥାଉ ସିଏ ଏତେ ସୁନ୍ଦର ଦେଖାହବ କି ଲାଗିବ କି ସେଇ ତାର ମାନେ ସ ମାନେ ଅସଲି ଦମ୍ ଠୁ ସେଇ ଜିନିଷର ଦମ୍ ଲାଗିବ କି ପୁରା ଶହେ ଗୁଣା ହିଁ ଅଧିକ କିନ୍ତୁ ମାନେ ଆପଣ ଯୋଉଟା କହିଲେ ଠିକ କଥା ଆପଣ ଏକ୍ସରସାଇଜ ଯେହେତୁ କରୁନାହାନ୍ତିମ ତାହେଲେ ଆପଣ ଖାଇବାକୁ ଯଦି ଟିକେ ମାନେ ଜଗି ରଖି ଖାଇବେ ତାହେଲେ ଠିକ ସେ ହେଇଯିବ ତା ମୁଁ ବାୟାମ କରିକି ବି ମଧ୍ୟ ମୋ ଚେହେରା ସେମିତି ମୋଟା ଅଛି କାରଣ ଆପଣ ଏଟା ଠିକ କଥା କହିଲେ କି ଯୋଉ ମୁଁ ଯେହେତୁ ଭାତ ଟିକେ ମୋର ଭାରି ପସନ୍ଦ ତ ମୁ ଭାତ ବୋହୁତ ଖାଇଦିଏ ମାନେ ଖାଇବା ପ୍ରତି ମୋର ଟିକେଚ ଦୁର୍ବଳ ବୋହୁତ। ସେଇଥିପାଇଁ ମୁଁ ହୋଉଚି ଖାଇଦିଏ ସେଇଟା ସତ କଥା କହିଲେ ଆପଣ କିନ୍ତୁ ଯାହା ହୋଉ ଭଲ କରୁଚନ୍ତି ଆପଣ ଭାତ ପୁରା କମ ଖାଆନ୍ତି ନା ଟୋଟାଲ ହିଁ ଖାଆନ୍ତିନି ନା ରୁଟି ଖାଆନ୍ତି ଆଉ ଅନ୍ୟ ସବୁ ଜିନିଷ?
ନା ନା ସେମିତି କିଛି ନାହିଁ ମତେ ମୋ ମାମା ଯାହାବ ମୁଁ ତାକୁ ହିଁ ସବୁବେଳେ ଖାଇଦିଏ। ସେମିତି ତ ନହେଲେ ଆଉ କିଛି ନାହିଁ। ଆଉ ଆପଣ ଯେମିତି କି କହିଲେ କି ମାନେ ଆପଣ ବ୍ୟାୟାମ କରନ୍ତି। ମୁଁ ତ ବୋହୁତ ଥର ଦେଖିଛି ଆମ ଛାତ ଉପରୁ ଆପଣ ସେ ପାର୍କ ସେଠି ବୋହୁତ ଚାଲିବେ ମାନେ ଦିନକୁ ଯଦି ଧରିବେ ମାନେ ଦଶ ପନ୍ଦର ଥର ତ ସେ ପାର୍କ ର ଚକ୍ର ଆପଣ ଲଗେଇ ଦେଇଥିବେ। ଆଉ ଗୋଟେ କିଲୋମିଟର ହୋଉଚି ସେ ପାର୍କ ଆପଣ ଯୋଉ ପୁରା ଯଦି ରାଉଣ୍ଡ ମାରିବେ ମୁଁ ତ ବୁଝିପାରେନି ଏତେ ସକାଳୁ ଉଠି କି ଆପଣ କେମିତି ଚାଲନ୍ତି ମତେ ବି ସେଇ ମୋଟିଭେସନ ଟା ଦରକାର ଯଦି ଆମେ ଖାଲି ଖାଇବା ପିଇବାରେ ବି ଦେଖିଦବା ହେଲେ ଆମେ ଏକ୍ରସାଇଜ କରାନି ସେଟା ବିତେ ଭଲ ନୁହଁ। ଆଉ ଆପଣଙ୍କର ସବୁଠାରୁ ଫେବଟ ଖାଦ୍ୟ ହୋଉଛି ଭାତ? ମୁଁ ସତ ଜମା ଜାଣିନଥିବି। ମୁଁ ଯକି ଜାଣିଚି ଆପଣଙ୍କୁ ମିଠା ଜିନିଷ ବେଶୀ ଭଲ ଲାଗେ ଆଉ ମିଠା ଅଧିକ କାହିଲେ କଣ ଦେହରେ ଚର୍ବି ଲାଗିବନି?
ନା ଏଇଟା ତ ସତ କଥା କହିଲେ ଦେଖନ୍ତୁ ଭାତରେ ବି ଅଛି ଶ୍ଵେତ ସାର ତ ଭାତରେ ମାନେ ଭାତରେ ଯେହେତୁ ଶ୍ଵେତ ସାର ଅଛି ଭାତଟାରେ ବି ମିଠା ଅଂଶ ରହିଲା। ଆଉ ତାପରେ ରହିଲା ଯୋଉ ଯେତିକି ସବୁ ମିଠା ଜାତୀୟ ଜିନିଷ ଯେମିତି କିି ମୁଁ ଦିନ କୁ ଚାରିଥର ଖଣ୍ଡେ ଚାହା ପିଏ ଚାରେ ଚିନି ନ ପକେଇଲେ ଚାହା ତ ଭଲ ଲାଗିବନି। ତ ଯେହେତୁ ଚିନି ପକାଏ ସିଏ ଗଲା ମିଠା ଆଉ ଏମିତି ନର୍ମାଲ ଖାଇବା ଧର ହେଲା କେବେ ଧର ପିଠା ହେଇଗଲା କି କଣ ହେଇଗଲା ଏଇଥିରେ ବି ଚିନି ଦରକାର ହୁଏ। ତ ମୁଁ ଚିନି ଖାଏ ମତ୍ ତେ ମତେ ଟିକେ ମିଠା ଜାତୀୟ ଜିନିଷ ଭଲ ଲାଗେ। କାହାକୁ ରାଗ ଭଲ ଲାଗେ କାହାକୁ ଖଟା କାହାକୁ ପିତା ସେମିତି ମତେ ମିଠାଟା ଭଲ ଲାଗେ। ଆଉ ସେ ମିଠା ଜାତୀୟ ଖାଦ୍ୟ ପାଇଁ ହିଁ ମୋର ଆଜି ଏମିତି ଶରୀର ହୋଇଚି। ଆଉ ଯୋଉ କହିଲେ ସକାଳୁ ଉଠିକି ଚାଲିବା କଥା। ଉଠିବାକୁ ତ ପଡିବ ଯେହେତୁ ମୁଁ ମୋଟା ଶରୀର ରଖିଚି। ତ ହୋଉଚି ତାକୁ କମେଇବା ପାଇଁ ଟିକେ ବ୍ୟାୟାମ ତ କରିବାକୁ ପଡିବ ନୀତିଦିନ ନିୀତିଦିନ ବ୍ୟାୟାମ କଲେ ସିନା ମୁଁ ଆପଣଙ୍କ ଭଳିଆ ଟିକେ ପତଳା ହେଇକି ବୁଲିବି ଆଉ ପବନ ଦେଲେ ଉଡିଯି ଯିବି ଆଉ ଆପଣ ଯୋଉ କହିଲେ ଆପଣ ମାମା ହାଲୋ। ହାଲୋ।
ହଁ ଶୁଭୁଛି। ଶୁବୁଚି ଆପଣଙ୍କୁ?
ହଁ ହଁ ମତେ ଶୁଭୁଛି ଆପଣ ଆପଣ ସେଇଠୁ କହିଲେ? ଆପଣଙ୍କ ଆପଣଙ୍କ ମାମା ଯୋଉ କହିଲେ ଖାଇବାକୁ ଦେଲେ ପସନ୍ଦ ହୁଏ ମାମା ଆପଣଙ୍କୁ ମାଡ଼
ନାଇଁ ମୋ ମାମା ମତେ ଜମାରୁ ବି ବାଡ଼ାନ୍ତିନି କାରଣ
ମୁଁ ସେଇ ବା ସେଇ କଥା ହିଁ ଜାଣିବାକୁ ଚାହୁଁଥିଲି କି ଆପଣ ମୋ ମାମା ଆପଣଙ୍କୁ ଯାହାବି ଦିଅନ୍ତି ସ୍ନେହରେ ଆପଣ ସବୁ ଖାଇଦିଅନ୍ତି ନା।
ଆକଚୁଆଲି ମୋ ମାମା ମତେ ଆଉ ସେ ଯାହା ବି ଦିଅନ୍ତି ମୁଁ ଖାଇଦିଏ ସେଥିପାଇଁ ଛୋଟ ବେଳ ସେ ମତେ ଆଜି ଯାଇ କେବେ ବାଡେଇ ନାହାନ୍ତି
ମୁଁ କଣ କହୁଥିଲି କି ଆପଣଙ୍କ ମାମା ଆପଣଙ୍କ ଯୋଉ ଖାଇବା ସବୁ ବନେଇକି ଦିଅନ୍ତି ଆପଣଙ୍କ ସବୁଠୁ ପସନ୍ଦର ଖାଇବା କୋଉଟା?
ଆପଣ ମତେ ଆଉ କିଛି କଥା ପଚାରିବେ?
ଆଉ ଆପଣ ଆଜି ସକାଳେ କଣ ଖାଇଥିଲେ?
ମୁଁ ବୋଧେ ପଛ କଲରେ ଆପଣଙ୍କୁ କହିଥିଲି ମୁଁ ଆଜି ସକାଳେ କଣ ଖାଇଥିଲି ମୋ ମାମା ମତେ ଆଜି ପିଠରେ ଅଣ୍ଡା ପକେଇକି ଥିଲେ ତ ସେଇଟା ମୁଁ ଖାଇଥିଲି।
ଆଉ ଆପଣଙ୍କ ଘରକୁ ଗୋଟେ ଛୋଟ ଛୁଆ ଟା ସବୁବେଳେ ଆସେ ଯାହା ନାଁ ହଉଛି ଗେଣ୍ଡୁ ତା ଖବର କଣ ସେ ଭଲ ଅଛି?
ସେଇ ଏଇ ଦି ଦିନ ତଳେ ମତେ ଆଣିକି ତା ଭଉଣୀ କଣ ଅଟାରେ ସିଧା ସିଧା ସିଧା ସିଧା ଲଗେଇକି ଦେଇ ଦେଇେଇଥିଲା ମତେ କହିଲା ରୂପା ଦିଦି ତାକୁ ରଖିଥିବୁ ଆମେ ଖେଳିବା ହେଲେ ସେ ଅଟାରେ ତ ରଖିଲେ ପିମ୍ପୁଡି ଲାଗିଯିବ ଆଉ ମୁଁ ତାକୁ କଣ ରଖିଲି ଖୋପାଡି ଦେଇ ଚି ମତେ ଆଜି ସକାଳେ ଆସିକି ପଚାରୁଛି ଯାଉଛି ରୂପା ଦିଦି ମୁଁ ତମକୁ ଯୋଉ ସେ ଅଟା ଦେଇଥିଲି କାହିଁ କୁଆଡେ ଗଲା ମୁଁ ଆଉ କଣ କହିବି।
କୁ କହିଲାନି କି ଚୁପ୍ ଅଟା ଦେଇକି ପଚାରୁଛି ହଉଛି ଅଟା ଦେଇଥିଲି କିନ୍ତୁ ସେ ଛୁଆ ଟାକୁ ଦେଖିଦେଲେ ମାନେ ସେ ଛୁଆ ଟାକୁ ଦେଖିଦେଲେ ହିଁ ଏତେ ମନର ତୃପ୍ତି ମିଳେ ମାନେ ସତକଥା। କ ନା ଆମ ତ କଥା ହେଲେ ତ ଏତେ ବଢିଆ ଲାଗେ। ଏତେ ବଢିଆ ଲାଗେ ନା ଆପଣଙ୍କୁ ଲାଗେନି?
ହଁ ତୃପ୍ତି ଆମ ଘର ତଳେ ରୁହେ, ସେ ବି ମୋତେ ବହୁତ ଭଲ ଲାଗେ, ତୃପ୍ତି ମୁଁ ଆଉ ଗେଣ୍ଡୁ ଆମେ ତିନି ଜଣ ବହୁତ ମିଶିକି ଖେଳେୁ, ଏଇ ଦି ଦିନ ତଳେ ବି ଆମେ ଡାରୀ ମିଲ୍କ ମିଶିକି ଖାଉଥୁଲୁ, ଆଉ ଜେମସ୍ ବି ମିଶିକି ଖାଉଥିଲୁ, କାଲି ତ ଖ ଆମେ ଆମ୍ବରେ ଆଇସ୍କ୍ରିମ୍ ବନେଇଥିଲୁ, ତାକୁ ଦେଲି ହେଲେ ସେ ତରତର ଥିଲା ତା ଟିଉସନ ଯିବ ବୋଲି, ସେଥିପାଇଁ ସେ ଖାଇ ପାରିଲାନି, ଆଜି ଯଦି ଆସିବ ଟିଉସନ ରୁ ତାହେଲେ ହିଁ ଡାକିକି ତାକୁ ଦେବି ଆମ୍ବର ଆଇସ୍କ୍ରିମ୍ ସେ ଖାଇବ।
ଆଉ ମୁଁ ଗଲେ ଏବେ ଆପଣଙ୍କ ଘରକୁ ଆପଣ ମୋତେ ଆମ୍ବର ଆଇସ୍କ୍ରିମ୍ ଦେବେ?
ନାଇଁ ଜମା ନୁହଁ, କାରଣ ସେଇଟା ମିଠା ଜିନିଷ ନା ମୁଁ ତ ଆପଣଙ୍କୁ ମିଠା ଜିନିଷ ଜମାରୁ ବି ଦେବିନି, କାରଣ ମୁଁ ବି ଆପଣଙ୍କୁ ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ଚାହେଁ।
ହେଲେ ଫିର୍ ବି ମାନେ ଏତେ ପସନ୍ଦର ଆଇସ୍କ୍ରିମ୍ ଆପଣ କରିଚନ୍ତି ମୋର ବାହାରି ପସନ୍ଦ, ଆପଣ ଏମିତି ମନା କରୁଚନ୍ତି କେମତି ଦେବେନି ବୋଲି, ଏଇଟା କେମିତି ସମ୍ଭବ ହବ, ମୁଁ ତ ଖାଇବି, ମୁଁ ଯାଉଚି ଏ ବାହାରିକି ଖାଲି ଡ୍ରେସ୍ ଟା ପିନ୍ଧିକି ହଉଚି ସ୍କୁ ଟି ନେଇକି ଯିବି ଆପଣ ମୋତେ ଟିକେ ହଉଚି ଦେବେ, ସେ ଆଇସ୍କ୍ରିମ୍ ମୁଁ ଟିକେ ଖାଇକି ତାପରେ ଯିବି ମୋ କର୍ମ କ୍ଷେତ୍ରକୁ କାମ କରିବାକୁ, ବୁଝିହେଲା।
ଆଚ୍ଛା ଆଚ୍ଛା ନାଇଁ ଆପଣ ଯୋଉଟା ଆସିବେ ସେଇଟା ବୃଥାା ହବ, କାରଣ ମୁଁ ଆପଣଙ୍କୁ ଦେବନି, ଆପଣ ଯେହେତୁ ବ୍ୟାୟାମ କରୁଛନ୍ତି ଆପଣ ଯଦି ଆମ୍ବରେ ବହୁତ ମିଠା ଥାଏ, ଆପଣ ଯଦି ତାକୁ ଖାଇବେ ଏଇଟା ତ ଦେହ ପାଇଁ ଭଲ ନୁହଁ ନା ତ ସେଇଟା ତ ମୁଁ ଆପ ଆପଣକୁ ଜମାରୁ ବି କହିବିନି ଖାଆନ୍ତୁ ବୋଲି।
ହେଲେ ମୁଁ ଭାବୁଚି କି ମୁଁ ଟିକେ ଖାଇବି ବୋଲି, କାହିଁକି ନା ସେ ମୋର ମୋତେ ଆମ୍ବ ଆକ୍ଚୁଲି ମୋତେ ବହୁତ ପସନ୍ଦ, ମାନେ ଆମ୍ବ ଯେହେତୁ ମୋତେ ବହୁତ ପସନ୍ଦ ସେଥିପାଇଁ ହିଁ ହଉଚି ମାନେ ମୋତେ ଟିକେ ଖାଇବାର ହଉଚି ବହୁତ ଇଚ୍ଛା ହଉଚି। ତ ଆପଣ ରଖିଥାନ୍ତୁ ଆଜି ଗୋ ଟେ ଥ ଦିନ ପାଇଁ ମୁଁ ଟିକେ ଖାଇଦେବି ତା ପରେ ହଉଚି ଆପଣ ଆପଣ ଆଉ ମୋତେ ନେକ୍ସଟ୍ କୁ ଦେବେନି କାହିଁକିନା ମୁଁ ବି ମୋଟା ହେଇଯାଉଚି ନା ହେଲା।
ଗୋଟେ କାମଟେ କରନ, ଆଜି ତ୍ରୁପ୍ତି ଆସିଲା ସିଏ କରିଥିଲା ମୁଁ ଆପଣଙ୍କୁ ରେସିପି କହିଦେବି ଆପଣ ଆପଣଙ୍କୁ ଘରେ ନିଜେ ତିଆରି କରିକି ଖାଇଦେବେ ଆଉ ଏବେ ମୁଁ ରଖୁଚି, ପରେ କେବେ କଥା ହବା ହେଲା।